ହ୍ୟାଲୋ, ହ୍ୟାଲୋଁ -ଲୋଁ। ହ୍ୟାଲୋଁ।
ହଁ, ହ୍ୟାଲୋ ଆପଣଙ୍କୁ ମୋ କଥା ଶୁଭୁଚି? ହଁ, ହଁ, ଶୁଭୁଛି ଆପଣଙ୍କୁ ମୋ କଥା ଶୁଭୁଛି ତ!
ଆପଣଙ୍କ କଥା ମୋତେ କିଛି ଠିକ୍ ସେ ଶୁଭୁନାହିଁ। କାହିଁକିନା ହଉଚି ଆପଣ। ଇୟରକଟ୍ ଟା ବୋଧେ ହଁ, ଏବେ ଆପଣଙ୍କ କଥା ମତେ ପୁରା ଭଲରେ ଶୁଭିଲା। ଆପଣଙ୍କୁ ମୋ କଥା ଭଲରେ ଶୁଭୁଛି?
ହଁ, ଶୁଭୁଚି। କଣ ପାଇଁ ଫୋନ୍ କରିଛିଅନ୍ତି, ଏମିତି କୁହନ୍ତୁ?
ହଁ, ମୁଁ କଣ ପାଇଁ ଫୋନ୍ କରିଥିଲି ନା, ମୋର ଆପଣଙ୍କ ସହିତ ପୁରା ଅର୍ଜେଣ୍ଟ କଥା ହବାର ଅଛି। ଆପଣ ବି ପୁରା ଫାଙ୍କା ଅଛନ୍ତି ଯଦି, ମୋତେ କୁହନ୍ତୁ?
ହଁ, ମୁଁ ପୁରା ଫାଙ୍କା ଅଛି। ହଉ ଠିକ୍ ଅଛି। ଆମେ ଆମ ଟପିକ୍ ଉପରକୁ ଯିବା, ଚାଲ! ଲେଶ୍ ଗୋ!
ଲେ କାଲି ଆପଣ ଭଲ ଲେଟ୍ ସ ଗୋ କହୁଥିଲେ। ଆଜି ଆପଣଙ୍କର ବୋଧେ ଶେଷ୍
ଆଉଛି କହୁଚି, ଲେୟଶ୍ ଗୌ!
ଆ କାଲି ତଥାପି ଆଉ ଟିକେ ଭଲ ହଉଥିଲା ଆଜି ଟିକେ କମି ଯାଇଛି। ଆପଣ କାଲି ଆଉ ଥରେ ଚେଷ୍ଟା କରିକି ନିଶ୍ଚିନ୍ତ ମୋତେ ଆପଣ ଏଇ ଯେଉଁ ଲେଟ ଗୋଟା କେମିତି କହୁଛନ୍ତି। କହିବେ ବୁଝିଲେ ତ?
ହଁ ଠିକ ଅଛି ମୁଁ ଆଉ ଥରେ ଟ୍ରାଏ କରୂଛି। ଚାଲ ଆମେ ଆମ ଟପିକ ଉପରକୁ ଯିବା ଲେଟ୍ସ ଗୋ ଏବେ ହେଲା
ହଉ ହଁ ଏବେ ହେଲା ତ ମୁଁ ଭାବୁଥିଲି କି ଆପଣ ମୋ ଭଉଣୀ ଆଉ ମୋ ସାନ ଭାଇ ଆଉ ଯଉ ପାଞ୍ଚଟି ଭାଇ ଅଛନ୍ତି ତାଙ୍କ ଝିଅ ଆଉ ହଉଛି ତାଙ୍କର ସାନ ଝିଅ ଲିଜା ଆଉ ହଉଛି ଆମର ଅଙ୍କିତା ଏମାନେ ସବୁ ମିଶିକି ଆମେ ଭାବୁଥିଲୁ କି ଟିକେ ପୁରୀ ଟ୍ରିପ୍ କଲେ ହୁଅନ୍ତାନି କଣ କହୁଛ?
ହଁ କଲେ ହଁତା ଯେ କିନ୍ତୁ ଉୁଁ ଯଦି ସେମାନେ କେହି ଯିବା ପାଇଁ ମନା କରିଦେଲେ ତାହେଲେ କଣ ହବ ଆମ ଅବସ୍ଥା? ଯଦି ମନା କରିଦେଲେ ତାହେଲେ ଆପଣ ମୁଁ ଆପଣଙ୍କ ସାନ ଭାଇ ଆଉ ଆପଣଙ୍କ ସାନ ଭଉଣୀ ଆମେ ଚାରି ଜଣ ପଳେଇବା।
ବାସ୍ ମୁଁ ତ ଜଷ୍ଟ ଏଇା ହିଁ କରିବାକୁ ଚାହୁଁଥିଲି ତ ଆମେ କେବେ ଯାଉଛେ?
ଏଇ ଅଁ କାଲି ଯିବା ଆଉ।
କାଲି ପ୍ଲାନ୍ କରିବା ଆଚ୍ଛା କାଲି ନାହିଁ ଆମର ଟିକଏ ରଥଯାତ୍ରାଟା ରଥଯାତ୍ରା ସମୟରେ ନହେଲେ ପଳେଇବା ଆଉ ମୁଁ କଣ କହୁଥିଲି କି? ଆପଣ ହଉଛି ମାନେ ପୁରୀର କୋଉ କେଉଁ ଜାଗାକୁ ଦେଖ ଦେଖିବାକୁ ଜିବେ ବୋଲି ଆପଣଙ୍କର ଟିକେ ଇଚ୍ଛା ଅଛି କହିଲେ?
ଆ ଆ ମାତା ମଠ ଆଉ ରାମ ମନ୍ଦିର ଆଉ ଯୋଉ ଲାଇଟ୍ ହାଉସ୍ ନୀଳାଦ୍ରି ବିଚ୍ ତାପରେ ଯୋଉ ବ୍ଲୁ ବିଚ୍ ତାପରେ ଯୋଉ ଦକ୍ଷିଣ କାଳୀ ଆଉ ଯୋଉ ଅଛି ବରାଳ ବାଲକେଶ୍ଵର ସେଇଠିକି ବି ଏଇ ସବୁ ଜାଗା ଯିବା ପାଇଁ ମୋର ବହୁତ ଇଛା ଅଛି, ଆଉ ଧଉଳି ମଧ୍ୟ। ହୁ
ଧଉଳି ଟା ତ ଖୋର୍ଦ୍ଧାରେ ଯାଉଛି ସେଇଟା କଣ ପୁରୀରେ ଯାଉଛି କି? ହଉ ତାହେଲେ ଆପଣଙ୍କୁ ଏଇ ଯୋଉ ବ୍ଲୁ ଫ୍ଲାଗ ବିଚ ଏରିକା ଏଇ ସବୁ ଯିବାକୁ ବହୁତ ଇଚଛା ନା ଆମ ମତେ ବି ବହୁତ ଇଛା କାହିଁକି ନା ମୁଁ ସେଇ ସବୁ ଜାଗା ଦେଖି ନାହିଁ ଆପଣଙ୍କର ଇଚ୍ଛାରେ ମୋ ଇଚ୍ଛା ବି ସେଇଠି ପୂର୍ଣ୍ଣ ହେଇଯିବ ମୁଁ ବି ଟିକେ ଦେଖିଦେବି ସେଇ ବିଚ୍ ଗୁଡାକ ଆଉ ସେଇ ଜାଗା ଗୁଡାକ କାହିଁନା ମୁଁ ବି ଯେହେତୁ ଦେଖି ନାହିଁ ମୋର ବି ବହୁତ ଇଚ୍ଛା ସେଇ ସବୁ ଜାଗାକୁ ଦେଖିବାକୁ ବୁଝିଲେ ତ ମୁଁ କଣ କହୁଛି‌?
ହଁ ହଁ ମୁଁ ତ ବୁଝିଲି ଆଉ ଆପଣ କାମେ ଯଦି ଯିବା ରଥଯାତ୍ରା ବେଳକୁ ଗଲେ ତ ବହୁତ ଭିଡ ହେଇଥିବ। ତାହେଲେ ଆମେ କଣ ଏତେ ସବୁ ଜାଗା ବୁଲି ପାରିବା?
ହଁ ହଁ ଆମେ ଆମର ତ ନିଜର ଗାଡି ନେଇକି ଯିବା ନା ଆମ କାର୍ ଟା। ତ କାହିଁକି ବୁଲି ପାରିବେନି ବହୁତ ଭଲରେ ବୁଲି ପାରିବା। ଆମେ ସେଇ ଯୋଉ ଜାଗା ଟାକୁ ଯିବା ଯୋଉଠି ଶହେ ଆଠ ଶିବଲିଙ୍ଗ ଅଛନ୍ତି ଆପଣ ଜାଣିଛନ୍ତି ସେ ଜାଗା ବିଷୟରେ?
ନା ମୁଁ ତ ଜାଣିନି ମତେ ଟିକେ କହୁନାହାନ୍ତି ସେ ଜାଗା ବିଷୟରେ।
ସେ ଜାଗାର ନାଁଟା ତ ମୁଁ ଟିକେ ଭୁଲିଗଲି ସେଇଠି ଗୋଟେ ବଡ଼ ଶିବଲିଙ୍ଗ ବି ଅଛନ୍ତି ଆଉ ସବୁ ଏଇ ମାନେ ବି ଅଛନ୍ତି ବୁଝିଲ ତ?
ଆପଣଙ୍କ ଭଉଣୀକୁ ପଚାରୁନାହାନ୍ତି ଆପଣଙ୍କ ଭଉଣୀର କାଲେ ମନେ ଥିବ?
ଆ ମୁଁ ଆପଣଙ୍କୁ ମୁଁ ମୋ ଭଉଣୀକୁ ପଚାରିକି ଆପଣଙ୍କୁ ନହେଲେ କହିଦେବି କି ସେ ଯୋଉ ଜାଗାଟା ନା କଣ ପରର୍ଶୁରାମେଶ୍ୱର ନା କଣ ସମଥିଙ୍ଗ ଗୋଟେ ମୋର ତ ଏତେ ମନେ ପଡୁନି ମାନେ ଖିଆଲ ପଡୁନି। ହେଲେ ମୁଁ ସେ ଜାଗାକୁ ଦୁଇଥର ଯାଇଚି ହେଲେ ତଥାପି ମୋର ମନେ ପଡୁନି ତଥାପି ଯେତିକି ମନେ ଅଛି ଆମେ ସେ ଜାଗାକୁ ଯିବା ସେଇଟା ହଉଚି ସେ ଯୋଉ ସମୁଦ୍ର ପାଖପାଖି ଟିକେ ଆଗକୁ ଗଲେ ମାନେ ପାଖା ପାଖରେ ହିଁ ପଡିବ। ସେଇଟା ବି ଆଉ ମାତା ମଠ ଏଇ ଦୁଇଟି ଜାଗା ସମୁଦ୍ରର ପାନତ୍ର କଡ କଡରେ ଗଲେ ଟିକେ ଦୂରକୁ ମାନେ ସେ ସମୁଦ୍ର ସେ ଷ ହେଇ ଆସୁଥିବ ସେଇଠି ସେଇଠି ପଡିବ ପୁରା ପାଖାପାଖି ହିଁ ପଡିବ। ତ ଆମେ ସମୁଦ୍ର ତ ନିଶ୍ଚିତ ଯିବା। ପୁରୀ ଯାଇକି ସମୁଦ୍ର ନଗଲେ ଆଉ ସେଟା କି ପୁରୀ ଯିବା? ତ ସମୁଦ୍ର ତ ନିଶ୍ଚିନ୍ତ ଯିବା ତ ତା କଡ କଡରେ ବି ବି ଯାଇକି ସେଇ ସବୁ ଦିଟା ଜାଗା ବି ଉଭୟ ଦେଖି ଆସିବା। ଆଉ ସମୁଦ୍ରର ମଝି ମଝିରେ ରହିଲେ ବହୁତ ଲୋକ ଥିବେ। ତ ସମୁଦ୍ରରେ ଟିକେ ଶେଷ ଭାଗକୁ ଯିବା ବୁଝିଲେ ମୁଁ କଣ କହିବାକୁ ଚାହୁଁଚି?
ହଁ କିନ୍ତୁ ଶେଷ ଭାଗରେ ବହୁତ ଜୋର ସେ ଲହରୀ ଆସୁଥିବ। ହଁ ଆପଣ ସେ କଥା ଛାଡ଼ନ୍ତୁ ଆମେ ଯଦି ପୁରୀ ଯିବା ଆଉ ସମୁଦ୍ରରେ ଗାଧେଇବାନି କି? ଗାଧେଇଲେ କିନ୍ତୁ ଭଲ ହଅନ୍ତା।
ନାଇଁ ନାଇଁ ଆପଣଙ୍କର ଇଚ୍ଛା ଅଛି ମାନେ ଆମେ ସମୁଦ୍ରରେ ନିଶ୍ଚିନ୍ତ ଗାଧେଇବା। ଆପଣ କୋଉ ଜାମା ପଟା ପିନ୍ଧିକି ଯିବାକୁ ମାନେ ଇଚ୍ଛା କରୁଚନ୍ତି ଟିକେ କହିଲେ ପୁରୀ?
ଯଦି ପୁରୀରେ ଆମେ ଗାଧେଇବା ତାହେଲେ ସେଇଥିପାଇଁ ମୋର ଗୋଟେ ଅଛି ମେରୁନ୍ କଲର ର ଗୋଟେ ଏ ଡ୍ରେସଟେ ଫୁଲ୍ ହାତର କିନ୍ତୁ ସେଇଟା କ୍ରପ୍ ଟପ୍। ଆଉ ତା ତଳେ ଗୋଟେ କାର୍ଗୋ ପ୍ୟାଣ୍ଟ କିମ୍ବା ଗୋଟେ ଜିନ୍ସ୍ ପିନ୍ଧିକି ପଳେଇବି।
ହଉ ତାହେଲେ ଠିକ୍ ଅଛି ଆପଣ ସେଇଆ ହିଁ କରନ୍ତୁ। ଆ ମାନେ ଗୋଟେ କାର୍ଗୋ ନହେଲେ ଗୋଟେ ଜିନ୍ସ୍ ପିନ୍ଧିକି ହିଁ ପଳାନ୍ତୁ ବେଟର ହବ। କାହିଁକି ନା ଆପଣଙ୍କୁ ମାନେ ସେଇ ସବୁ ଜାଗାରେ ଟିକେ ଗହଳି ଜାଗା ନା। ତ ଫ୍ରି ଲାଗିବ ଏଇଗୁଡାକ ପିନ୍ଧିକି ଗଲେ ଆପଣ ଯଦି ମାନେ ଟି କେ ଚୁର୍ଦାର ପଞ୍ଜାବୀ ହେରିକା ପିନ୍ଧିକି ଯାଇଥାନ୍ତେ ତାହେଲେ ଟିକେ ମାନେ ବହୁତ ମାନେ କ୍ୟାରି କରିବାକୁ ବହୁତ ମାନେ କଷ୍ଟ ହେଇଥାନ୍ତା ସେଇ ଯାମାପ ଟାକୁ ତ ଆପଣ ଏମିତି ଗଲେ ଭଲ ହବ ମୋ ତୁଳନାରେ ବୁଝିଲେ।
ହଁ କାରଣ କାର୍ବୋ କାର୍ଗୋ ପ୍ୟାଣ୍ଟ ଟା ବହୁତ ମାନେ ଜାକି ଜୁକିକି ଓଦା ଥିଲେ ଜାକି ଜୁକିକି ପୁରାଇ ଦେଲେ ସେଇଟା ପୁରା ଆରାମ୍ ସେ ରହିଯିବ। ଆଉ ସେଇ କ୍ରପ୍ ଟପ୍ ଟା ତ ବହୁତ ଛୋଟ ମଧ୍ୟ ଥିବ ତାକୁ ବି ଜାକି ଜୁକିକି ପୁରେଇ ଦେଲେ କୋଉଠି ଗୋଟେ ରହିଯିବ। କିନ୍ତୁ ଚୁର୍ ଚୂର୍ଦାର୍ କି କିଛି ଟ୍ରାଡିସନାଲ ପିନ୍ଧିକି ଗଲେ ସେଗୁଡାକୁ ର ଖିବା ପାଇଁ ବହୁତ ସମୟ ମାନେ ଜାଗା ଦରକାର ଆଉ ସେଇ ଜାଗା ଏତେ ସବୁ ଜାଗା ହଁ ଆମକୁ ପାଖରେ ମାନେ ଆଉ ଅଧିକ ନଥିବ କାରଣ ଆମେମାନେ ଯୋଉ ଯା ଯୋଉଥିରେ ସବୁ ନେଇକି ଯାଇଥିବା ଆମେ କଣ ଏତେ ବଡ ବ୍ୟାଗ୍ ନେଇକି ଯିବା କି? କାରଣ ଆମେ ତ ଏଇ ପୁରୀରୁ ଆଜି ହିଁ ଯାଇକି ଆଜି ହିଁ ଫେରିବା ନା। ତାହେଲେ ଆମେ ଅଧିକ ଜିନିଷ ନେଇକି ବି ଯାଇପାରିବାନି। କିନ୍ତୁ ମୁଁ ସେଇୟା ହି ଭାବୁଚି ସେଇୟା ହି କରିବି। ଆଉ ସେତେବେଳେ ମୁଁ କଣ କରିବି ନା ସେଇ ଯୋଉ ଇଏ ଟା ସେଇଥିରେ ହିଁ ମୁଁ ସବୁତକ ଅ ସେଇ ଡ୍ରେସ୍ଟା ପିନ୍ଧିଦେବି ଆଉ ଗୋଟେ ଡ୍ରେସ୍ଟେ ନେଇଯିବି ସେଇ ଡ୍ରେସରେହିଁ ମୁଁ ସବୁତକ ଅ ମାନେ ସେଇ ଡ୍ରେସ୍ ଟାକୁ ପିନ୍ଧିଦେବି ସେଇ ଡ୍ରେସରେ ପରେ ସେଇଥିରେ ଯାହା ସବୁ ଉଁ ଆଉ ଯୋଉ ବ୍ୟାକ୍ଳଟା ନେଇଥିବି ସେଥିରେ ଯାହା ଥିବ ସେଇଗୁଡ଼ାକ ମାନେ ଗୋଟିଏହି ହଳ ଡ୍ରେସ୍ ନେଇଥିବିନା ତସେଇ ଡ୍ରେସ୍ ଟାକୁୁ ଫୁଣି ପିନ୍ଧିଦେବି ଏ ଯୋଉଟା ଚେଞ୍ଜ୍ କ ମାନେ ଯୋଉଥିରେ ଗାଧେଇଲି ସେଇଟାକୁ କାଢିକି ରଖିଦେବି, ଆଉ ଯୋଉ ଟା ଆଣିଥିଲି ସେଟାକୁବି ପିନ୍ଧିକି ପଳେଇବି। ଏମିତି କଲେ ଭଲ ହବ ଆପଣବି ସେଇୟାହି କରିବେ। କିଛି ଜିନ୍ସ୍ ଟପ୍ ପିନ୍ଧିକି ପଳେଇବେ କାରଣ ଏଇଟା ଟିକେ ରଖିବା ପାଇଁ ସୁବିଧା ହବ କାରଣ ଆଉ ଯଦି ଆ ଆପଣ କୁର୍ତ୍ତି ହାରିକା ପିନ୍ଧିକି ଯିବେ ତାକୁ ରଖିବେ ଗୋଟେ ଜାଗାରେ ତାଓନିକୁ ରଖିବେ ଗୋଟେ ଜାଗାରେ ପୁଣି ତାର ଯୋଉ ପ୍ୟାଣ୍ଟ ଅଛି ତାକୁବି ଗୋଟେ ଜାଗାରେ ରଖିବାକୁ ପଡ଼ିବ, ଏମିତି ହେଲେ ବହୁତ ସମୟ ଲାଗିବ ଆଉ ଜାଗା ମଧ୍ୟ ହେବ ନାହିଁ ତଆପଣ ସେଇୟା କରିଲେବି ଭଲ ହବ ମୁଁ ଯେମିତି ଜିନ୍ସକୁ ଟପ୍ ପନ୍ଧିକି ଯାଉଚି ଆପଣ ଆପଣବି ସେମିତି ଜିନ୍ସକୁୁ ଟପ୍ ପିନ୍ଧିକି ଗଲେ ଭଲ ହବ।
ହଁ ମୁଁବି ସେଇୟାହିଁ ଭାବୁଥିଲିକି ମୁଁବି ସେଇୟା କଲେ ଟିକେ ଭଲ ହୁଅନ୍ତାନା କଣ?
ହଁ ଆପଣ ସେଇୟାହିଁ କରନ୍ତୁ କାରଣ ଅ ମାନେ ଆମ ପାଖରେ ଅଧିକ ଜାଗାବି ନଥିବ ଆଉ ଆମେ ଯୋଉ ଗାଡ଼ିରେ ଯିବା ସେଇଟାବି ଟିକେ ଛୋଟ ମଧ୍ୟ ଥିବ କାରଣ ଆମେତ ଅଳ୍ପ ଲୋକ ଯାଉଛନ୍ତି ବଡ଼ ଗାଡ଼ି କାଡ଼ିକି ଅଯଥାରେ ପଇସା ନଷ୍ଟ କରିବା କଣ ପାଇଁ ଆଉ ଆମରତ ନିଜର ଗାଡ଼ି ଅଛି ଆମେ ସେଇ ଗାଡ଼ିରେହିଁ ପଳେଇବା
ହଁ ଆମର କାର୍ ଥାଉଥଉ ଆମେ କଣ ପାଇଁ ହଉଚି ଆଉ ସବୁ ଇଏ କରିବା। ଆମର କାର ଅଛିତ ଆମେ ସେଇଥିରେହିଁ ଯିବା।
ହଁ ଆମ କାରଟା ଟିକେ ଛୋଟତ ଆମେ ବହୁତ୍ ଜଣ ଲୋକ ହେଲେଣି ଯେମିତିକିି ପୂଜା ଲିଜା ଅଙ୍କିତା ସ୍ଵାତି ତମେ ମୁଁ ତମର ସାନ ଭାଇ ସାନ ଭଉଣୀ ତାପରେ ଆଉ କିଏ ଯିବେକି ଆମ ସହିତ ଅଙ୍କଲ କି ଆଣ୍ଟି କି ଆପଣଙ୍କ ବଡ଼ ଭାଇ
ଆ ଆମ ସହିତତ ଆମ ସହିତ ହଉଚି ବଡ଼ ଭାଇଙ୍କୁ ହିଁ ନେଇଯିବା ସେ ତାଙ୍କ ସହିତ ଭଲ ହବ ଆଣ୍ଟି ଆଉ ଅଙ୍କଲନା ସେ ବିଚ୍ ଫିଚ୍ରେ ଟିକେ ବୁଲିବାକୁ ଟିକେ ପସନ୍ଦ କରିବେନି ଆମେ ସେନା ଟିକେ ବୁଲିବାକୁ ପସନ୍ଦ କରୁଚୁ ସିଏ କିନ୍ତୁ କରିବେନି ବୁଝିଲେନା ମୁଁ କଣ କ ସେଥିପାଇଁ ଆମେ ତାଙ୍କୁ କାହିଁକି ନେଇକି ଯିବା ଆମେ ଯିଏ ଗଲେ ପସନ୍ଦ କରିବେ ତାଙ୍କୁହିଁ ନେଇକି ଯିବା ବୁଝିଲେ।
ହଁ ତାହେଲେ ଆମେ କଣ କରିବାନା ଆମେତ ଏତେ ଜଣ ନଅ ଜଣ ହେଇଗଲେଣି ତିନି ମାନେ ସେମାନେ ସେଗାଡ଼ିରେତ ଆରାମସେ ଛଅ ଜଣ ଧରିଦେବେ ମାନେ ଆଗରେ ଜଣେ ଆଉ ପଛରେ ପାଞ୍ଚ ଜଣ ଖୁନ୍ଦା ଖୁନ୍ଦି ହେଇକି ବସିଯିବା ତାପରେ ଆଉ ତିନି ଜଣ ବସି ବଳିବେ ସେମାନଙ୍କୁ କୋଳ ଉପରେ ମଧ୍ୟ ବସେଇ ଦବା କାରଣ ଆ ଆପଣଙ୍କ ଭଉନି ମାନ ଭଉଣୀ ମାନେ ସମସ୍ତେ ପତଳା ଆଉ ଯେ ଯେମିତିକିି ପୂଜା ଲିଜା ଅଙ୍କିତା ଇଏ ବି ବହୁତ ପତଳା କିନ୍ତୁ ସ୍ଵାତି ଟିକେ ଆମ ସ୍ଵାତି ଦିଦି ବି ପତଳା ତାପରେ ଆପଣ ବି ବହୁତ ପତଳା ଆପଣଙ୍କ ଭଉଣୀ ବି ପତଳା ତଳା ଏତେ ସବୁ ପତଳା ପତଳା ଅଛନ୍ତି ଯଦି ସମସ୍ତେ ଆମେ ଖୁନ୍ଦା ଖୁନ୍ଦି ହେଇକି ବସିକି ସମସ୍ତଙ୍କ କୋଳରେ ଯଦି ବସିକି ପଳେଇବା ତାହେଲେ ବହୁତ ଭଲ ହେବ
ହଁ ହଁ ସେମିତି କରିବା ତାହେଲେ ମୁଁ ବି ଭାବୁଥିଲି ସେମିତି କରିବା ତାହେଲେ ରଥଯାତ୍ରା ସମୟରେ ନହେଲେ ହେଉଛି ରଥଯାତ୍ରା ପରେ କେବେ ଗୋଟେ ଦେଖିକି ଆମେ ତାହେଲେ ଏମିତି ଗଲେ ଟିକେ ଭଲ ହୁଅନ୍ତା ନା କଣ କହୁଛନ୍ତି?
ହଁ ସେମିତି କଲେ ହିଁ ଭଲ ହବ ହଉ ମୁଁ ଏବେ ପାଇଁ ତ ରଖୁଛି ଆଉ କେତେବେଳେ କଥା ହବା କାରଣ ଆମର ଏବେ ଟିକେ କାମ ଅଛି ତ ସେଇ ଯୁଗୁରୁ ମୁଁ ଏବେ ତ ରଖୁଛି ଆଉ କେତେବେଳେ କଥା ହବା ଠିକ ଅଛି
ହଉ ହଉ ରଖନ୍ତୁ